ଓ ହଁ କୁହନ୍ତୁ।
କଁ କଁ ପଚାରୁଥୁଲେ ହେତେବେଳେ?
କଣ କରୁଚ କିଛ୍ ନାଇଁ।
ନାଇଁ ଯୋଉ କଣ ଖାଇବା ଯାଉଥିଲ ପରା?
ଆରିସା ପିଠା।
ଖାଇବାରେ ଏଇଠା।
ହଁ।
ଖାଇବ କଣ ତମେ ବନେଇକି ନେଇକି ଆସିବ ନା ଆଉ ଖାଇବ ଖାଲି ଖାଲି ଖାଇଲେ କେମତି ହବ।
ମତେ ଥୋଡି ନା ବନେଇ ଆସଚି।
ଆଉ ମାନେ ଆମୁକୁ ଆମୁକୁ ବନେଇ ଆସୁଚି ତମୁକୁ ବନେଇ ଆସୁନି।
ନା ନା ମତେ ଆ ଆ କାକେରା ପିଠା ଏରା ସବୁ ଯୋଉ ଗୋଲ ଗୋଲ କରିକି ତାପରେ ଯୋଉ ପୁର ଦିଅନ୍ତି ମତେ ସେଇଗୁଡିକ କରିଆସଚି।
ଆଉ ସେଡା ତ ଛୁଆ କରିଦେବେ।
ହଁ ଛୁଆ କରିଦେବେ ତମକୁ କରି ଆସଚି?
ଆଉ କଣ ମତେ ଆସିଲି ତ ମୁଁ କୋହୁଚି ନା।
ଓ ଭାଇ।
ଆ ସେଇଟା ତ ଛୁଆ କରିଦେବେ ଆଉଚି ବଡ ଆରେ ବଡ ଭାବ ସବୁବେଳେ ଯିବନରେ। ଛୋଟ ଛୋଟ ଜିନିଷ କଣ ଭାବୁଚ।
ମୋ ଛୁଆଟା ତ ମୁଁ କଣ ପାଇଁ ବାଡ ଭାବିବି।
କୋଉଠି ମ ଛୁଆଟା ଆଁ ଟ୍ୱେଣ୍ଟି ୱାନ୍ ଏଜ୍ ହେଲାଣି ଛୁଆ।
ଅଣ୍ଡାରୁ ଫୁଟିନି ମୁଁ ଏଯାଏଁ।
ଓହୋ ଅଣ୍ଡା ତାହେଲେ ଛାଡିନି ଖୋଳ ନା।
ହୁଁ
ଆଉ କଣ ଆଉ ଆଉ କଣ ରୋଷେଇ ସବୁ ତମେ ଯାହା କହିବ ସବୁ ରୋଷେଇ ଅଲ୍ ଇନ୍ ୱାନ୍।
ଓ ଭାଇ।
କିନ୍ତୁ କରି ହୋଉନି ଆଉ।
କଖାରୁ ଶାଗ କେମତି କରନ୍ତି କଖାରୁ ଶାଗ?
କଖାରୁ ଶାଗ?
ସକ୍ ସରି ସରି ବୋଇତାଳୁ ଶାଗ ବୋଇତାଳୁ ଶାଗ।
ସେଇଟା କି ପ୍ରକାର?
ବୋଇତାଳୁ ଜାଣିନ ବୋଇତାଳୁ?
ବୋଇତାଳୁ ପ୍ରପର ଓଡିଆ କୁହ ବୋଇତାଳୁ କଣଟା?
ତ ବୋଇତାଳୁ ପ୍ରପର ଓଡିଆ ନା ବୋଇତାଳୁ। ଆରେ ଯୋଉରା ଡାଲମାରେ ପଡେ ଡାଲମାରେ ପଡେ।
ନା ମୁଁ ଜାଣନି ସେଇଡା କଣ।
ଭଗବାନ। ତମ ସାଙ୍ଗସାଥି କାହାକୁ ପଚାର ବୋଇତାଳୁ
ବୋଇତାଳୁ ଶୁଣିଲା ଭଳିଆ ଲାଗୁଛି ହେଲେ ମନେ ପଡୁନି।
ବୋଇତାଳୁ ଖାଇନ ଡାଲମାରେ ପଡ଼େ ହଳଦିଆ ହଳଦିଆ
ଉଁ ଡାଲମାର ହଳଦିଆ ହଳଦିଆ ନା ନା ମୁଁ କାହିଁ ଖାଇନି ସେଟା ବୋଧେ।
ହଁ କେବେ ଖାଇନି।
କେଜାଣି ଖାଇଥିବି ତ ନାଁ ଜାଣିପାରୁନି ଏମିତିଆ ଏତେ ଭିଡ କୋଷ୍ଚିନ ପଚାରିଲେ ମୁଁ କେମିତି କହିବି ବା।
ଜାଣିନ ତ ଆଉ କଣ ପଚାରିବି।
ନାଁ ନାଁ। ଆମର ମାନେ ଏବେ ଟ୍ରେଣ୍ଡିଂ ଖାଇବାସବୁ ଯାହା ଚାଲିଛି।
ଏବେ ତ ସବୁ ସେ ପୋଉ ନା ଧାନଚାର ସବୁ ଖାଇବା ସବୁ କରିକି ଖାଉଛନ୍ତି।
ହଁ ସେଇଟା ତ ମୁଁ କହୁଛି ହଁ ରୁଟି ବେଲି ଆସିଚି ରୁହ ହେ। ସେ କଥା ଛାଡ ରୁଟି ବେଲି ଆସିଚି କି?
ହଁ ମୋତେ ରୁଟି କରି ଆସିଚି ରୁଟି ସେକି ଆସିଛି। ରୋଟି ଦଳି ଆସିଛି ଏଇ ମତେ କରି ଆସିଛି ହେଲା।
ମିଛ ମିଛ।
ନାହିଁ ନାହିଁ ମୁଁ ତ କରିଆସିଛି ବିଲିଭ୍ କରନ୍ତୁ ମୋ ମମି ସହିତ ମୁଁ କଥା କରେଇ ଦେବି।
ଏରା ମିଛ କଥା। ରୁଟି ହଁ ଆସିଥିବ ଆସିଥିବ ହେଲେ ଗୋଲ ଗୋଲ ଗୋଲ ଗୋଲ ହଉନଥିବ।
ନା ହଁ।
ମିଛ ମିଛ ରୁଟି ବନେଇବାଟା ମିଛ। ଝିଅ ପିଲା ପୁଣି ରୁଟି ମ ମୁଁ ତେ ମଁ ମତେ ଦେଖିବ ତମେ ଗୋଟେ ଝିଅ ପିଲା ଟେ କରୁଛି ମାନେ ମୋ ରୁଟି ପୁରା ଗୋଲ୍।
ମୁଁ ମୁଁ ଅଷ୍ଟମ ରୁ ରୁଟି କରିବା ଶିଖିଛି।
ଓହ ତାହେଲେ ଫ୍ୟୁଚର ପ୍ଲାନିଂ ହଁ ହଉ।
ଆରେ ଭାଇ
ନାଇଁ ଭଲ ଭଲ ଆରେ ନାଇଁ ନାଇଁ ଭଲ। ଆଉ ଶିଖିବନି ନା କଣ ଖରାପ ନା
ତମୁ ମୁଁ ନିଜେ ପାଇଁ ଶିଖେଇଲି ନା ତ
ହଁ ହଁ କହିଲ କେତେବେଳେ ବାହାରେ ହଷ୍ଟେଲ ରେ ହଁ ମେସ ରହିଲା ନିଜେ କରିକି ଖାଇବ ନା ନାଇଁ ସେଇଟା ଠିକ।
ରୋଷେଇ କରିବା ତା କଣ ରୋଷେଇ କରିବା ଖାଲି ବାହାରେ ରୋଷେଇ କରିବା ସେ ଆଁ?
ନା ନା ରୋଷେଇ ସବଳ ହଁ।
ଝିଅ ମାନଙ୍କ ତ ଏ ସବୁ ଆସିବା କଥା ନା।
ହଁ ସେଇଆ ମ ଆସିବନି ଆ ପୁଅ ପିଲା ଆଜିକାଲି ଯାଇକି ହୋଟେଲ ରେଷ୍ଟୁରାଣ୍ଟ ରେ କାମ କରୁଛନ୍ତି ସେମାନେ ସବୁ ଶିଖୁଛନ୍ତି ନା ନାଇଁ। ଆଉ ଝିଅ ଟାକୁ ତ ପୁଣି ସେ ଜିନିଷ ଆସିବା କଥା ନାଇଁ।
କି ମୁଁ ରୋଷେଇ କରିଦେବି କିନ୍ତୁ ଏତେ ଭଲ କରିପାରିବିନି।
ହ ହଁ ଧୀରେ ଧୀରେ ଆଉ ଷ୍ଟ୍ରଙ୍ଗ ହବ ଆଉ।
ହଁ ମୋ ସହିତ ଇନସିଡେଣ୍ଟ ହେଇଥିଲା ମୁଁ କହୁଛି ଶୁଣ।
ହଁ।
ଅ ହଉଛି ଅ ମୋ ମାମା ମୋ ମାମା ଥରେ କହିଥିଲା କି ସେତେ ଡାଲମା ଟା ଫୁଟେଇଦବ। ଠିକ ଅଛି। ତ ମୁଁ କଣ କଲି ନା ହଉଛି ସେଠି ଯୋଉ କଳା ଜିରା ନା ସୋରିଷ ଯୋଉ ପକାନ୍ତିନି ଫୁ ଟଣରେ। ମୁଁ କଣ କରିଛି ନା ହଁ ଯୋଉ ଜିରା ଜିରା ସୋରିଷ।
ହଁ।
ମୁଁ କଣ କରିଛି ନା ମତେ ଚାହା ପତି ଟା ଆ ହୁଁ ହୁଁ। ମତେ ଦେଖାଗଲା ସୋରିଷ ପରିକା।
ଆ ୱା ବଢିଆ ବଢିଆ ବହୁତ ବଢିଆ।
ଚାହା ପତି ତକ ଫୁଟେଇଦେଲି ଆ ସ ମାନେ ହଉଛି ଚା ସହିତ ମୁଁ। ପଞ୍ଚଫୁଟଣ ବି ପକେଇଥିଲି। ଆଉ ଲଙ୍କା ବି ପକେଇଥିଲି। ଆମ ପିଆଜ ପକେଇଲେ କିଏ ଖାଆନ୍ତିନି ମୁଁ ବି ପିଆଜ ପକେଇଲେ ଖାଏନି ମୁଁ ପକେଇ ନଥିଲି। ତ ସବୁ ଫୁଟି ଫୁଟା ସରିଲା ପରେ ମୁଁ ପଳେଇ ଆସିଲି। ତାପରେ ମାମା ଗଲା ସବୁ ଯୋଉ ଡବା ଯାହା ସବୁ। ହେଲା ସବୁ କଭର ଧୋଇବା ପାଇଁ। ମମି ମତେ କହିଲା। ଆରେ ଏଇଠି ଚାହା ପତି ଡବା ଟା କଣ କରୁଛି? ମୁଁ କହିଲି ଚାପତି ଏଇଟା ପା କଳା ସୋରିଷ ହୁଁ ଦେଖିଲା ବେଳୁ ଚାପତି ହୁଁ ତାପରେ ଆମେ ଯେମିତି ସେମତି। କରି ଖାଇଲୁ। ହାଁ ଖାଇଥିଲୁ ଅ ଏମିତି କିଛି ଲାଗିଲାନି କି ଚା ପତି ପଡିଲା ପରିକା। ଭଲ ଲାଗିଲା। ହୁଁ।
ଆଉ ତାହେଲେ ରେସିପି ଟା କୁହ ମୁଁ ବନେଇକି ଖାଇବି ଏଥର।
ହେ ହେ। ହ।
ହୁଁ ଆଉ ଗୋଟେ ଇନସିଡେଣ୍ଟ କହୁଛି ଶୁଣ ମୁଁ ଥରେ ଆ। ଅଷ୍ଟମ ରେ ପଢ଼ୁଥିଲି। ମୁଁ ମୋ ମାମୁଁ ଘରେ ରହିକି ପଢୁଥିଲି। ଆ ତ ଥରେ। କଣ ହେଇଛି ନା ମତେ ମୋ ଅଜା କହିଥିଲେ ତୁ ଆଳୁ ତକ ଯାଇ ଭାଜିଦବୁ ହେଲା। ତ
ହଁ କଣ ଟା କଣ ଟା କଣ ଟା ଭାଜିଦେବାକୁ? ହଁ ଆଳୁ ଭଜା।
ହଁ ଆଳୁ ତକ ଭାଜି ଦବୁ।
ହୁଁ।
ମୁଁ କଣ କଲି ନା ଆ ମତେ ଆଳୁ ସେ ସେତେବେଳେ ଏତେ ବି ଭଜା ଭାଜି ଆସୁନଥିଲା। ବ ଯେତିକି ବାସ। ଥିଲା ଖାଇବା ସେଟା ହେଇଯାଇଥିଲା।
ହୁଁ ହୁଁ।
ଏଁ ତ ମୋ ଅଜା କଣ କଲେ ନା ସେ ଆଳୁ କାଟିଦେଲେ। ମତେ କହିଲେ ତୁ ଖାଲି ଯାହା ବନେଇବା କଥା ବନେଇଦବୁ। ମୁଁ କଣ କରିଛି ନା। ମୋ ଆଈ ଖଟା କରିବ ବୋଲି ଏଇଠି ମେଥି ଥୋଇଥିଲା ଠିକ ଅଛି। ମୁଁ ଏଇ ଫୁଟଣା ଫୁଟୁଣୀ ଜିନିଷ ରେ ବହୁତ କନଫ୍ୟୁଜ ହେଇଯାଏ। ମୁଁ ତେଲ ପକେଇ ସାରିବା ପରେ। ସେ ମୁଁ ଜିରା ପକେଇବା ବଦଳରେ ମତେ ମେଥି ଟା ଦେଖାଗଲା ଜିରା ପରିକା। ମୁଁ ଜିରା ପକେଇ ଏ ଯୋଉ ମେଥି ପକେଇ ଦେଇଥିଲି।
ହୁଁ।
ତା ସ୍ମେଲ ହେଲା ମାନେ ବାସିଲା। ଉଁ ହୁଁ ପୁଣି ମ ମତେ କିଏ ପାଟି କରିବ ବୋଲି ମୁଁ ଏ ତାକୁ ଜରିରେ ପକେଇକି ଡଷ୍ଟବିନରେ ପକେଇ ଦେଲି।
ପୁଣି ଆଉଥରେ ଆଉ ତେଲ ପକେଇକି ପୁଣି କଲ।
ଆଉ ଥରେ ତେଲ ପକେଇକି ପୁଣି କଲି।
ବଢିଆ ତମକୁ ଦେଇଦବ ଏଠି ତାଜ ହୋଟେଲ ରେ ତମକୁ ପ୍ଲେସମେଣ୍ଟ ମିଳିବ।
ହେଇ
ବଢିଆ ସେଫ୍ ତମେ ବଢିଆ ରୋଷେଇ କରିବ। ଆଗକୁ।
ନାଇଁ ମତେ ରୋଷେଇ କଲାବେଳେ ମତେ ଗ୍ୟାସ୍। ଲଗେଇବା ଟା ଆଉ ଗରମ ପାଣି ମତେ ବୋହୁତ୍ ଡର ଲାଗେ। ମୁଁ ସେଇଟା ଅଷ୍ଟମ ବେଳୁକୁ ଯୋଉ ପଳେଇଥିଲି ମୋ ମାମୁଁ ଘରୁକୁ ମୋ ଅଜା ମତେ କହିଲେ। ତେ ଗରମ ପାଣି ଟା ଧ ତଳୁକୁ ଧରିକି ଆସେ କଣ ଗୋଟେ କାମ ହଉଥିଲା ବୋଲି କି ନା କଣ ତ କରିବା ପାଇଁ। ମୁଁ ଆମ ଉପଦଳୁ ତଳୁକୁ ଆସିଲା ବେଳେ କଁ ହେଇଚ୍ ନା ସେ ଗଳମ୍ ପଣ୍ ଟା ପୁଳା ମୋ ହାତରେ ଗଳି ପଇଲା ପୁରା ସେଇଦିନ ହଁ, ବୋହୁତ ବଡ ବଡ ଫଟକା ହେଇ ଯାଇଥିଲା। ସେଇିଦିନଠୁ ମତେ ଗରମ ପାଣି ବୋହୁତ୍
ଗ୍ୟାସ ଲଗଉ ଲଗଉ ଯଦି ଫୁଟିଗଲା ଟାଙ୍କି କଣ ହବ?
ନାଇଁ, ନାଇଁ ସେଟା ନୁହେଁ, ମତେ ଗ୍ୟାସ ଲଗେଇବାଟା ଡର୍ ଲାଗେ। ଫାଷ୍ଟ୍ ଯେବେ ମୁଁ ରୁଟି ଯୋଉ ଦିନ କଲି ସେଦିନ କଣ ହେଇଚିନା ସେ ଦେଖୁନୁ ରୁଟିଟାନି ଫୁଲୁ ଫୁଲୁ ମଝିରେ ଫାଟିଯିବନି। ଆ ହଁ, ତ ମୋରୋ ଯୋଉ ଜାଗାରେ ମୋରୋ ଫୋଟକା ହେଇଥିଲା, ମୋତେ ବଲୌ ଭଲ ହେଇଯାଇଥିଲା। ତ ସେ ଯେନ୍ତି ଫୁଟିଅଲା, ସେ ଯୋଉ ତାର ଯୋଉ ଗରମ ବାମ୍ଫଟା ମୋ ହାତ୍ ତରେ ପୁରା ବାଜ୍ ଯାଇଥିଲା।
ନାଇଁ, ନାଇଁ ମୁଁ ସେ କଥା କହିନି, ମୁଁ କହିିଲିକି ମାନେ ତମେ ଗୋଟେ ରୋଷେଇ କରିଆକୁ ଯାଉଚ ଗ୍ୟାସ୍ ଲଗଉ ଲଗୋଉ ଫାଟିଯିବ ଗ୍ୟାସ୍ ତାରେ କଁ ହବ?
ଉଁ କଣ ହବ? ମୁଁ ସିଧା ଓପୁରୁକୁ ଟିକେଟ୍ କାଟିବି।
ଉପୁରୁକୁ ନୁହଁ, ତଳୁକୁ ମାଟି ତଳୁକୁ।
ହଁ, ତମୁକୁ ତମ ତ ସେମତି କିଛି ଇନ୍ସିଡେଣ୍ଟ ହେଇଥିଲା। ମାଟି ତଳୁକୁ ପଳେଇଥିଲ ସବୁବେଳେ ସେମତି ବାହାରିକି ପଳେଆସିଲ ବୋଧେ।
ହଁ, ସେଟା ପାଇଁ ତ ମୁଁ କହିଲି ଜାଣି, ଦେଖିଛି ବୋଲି।
ହିଁ ହିଁ।
ଆରେ ନାଇଁ, ନାଇଁ ମୁଁ ସେ ଗ୍ୟାସ୍ ଲଗେଇ ମତେ ଆସିନ୍। ଇଏ ନା ଆମ ମେସରେ ଗୋଟେ ଥର ଆଣ୍ଟି ଆସି ନଥିଲେ ରୋଷେଇ କରିଆ ପାଇଁ, ତାଙ୍କର କଣ କାମ ଥିଲା ଏନ୍ତି ଗାଁକୁ ପଳେଇ ଥିଲେ ହେଲା। ଆଜ୍ଞା, ହଁ, ଆଜ୍ଞା, ଆଜ୍ଞା କଣ, ହଁ କର।
କୁ ହି, ହି, ହେ ଆମ୍ କୁହ।
ସେ ଆଣ୍ଟି ପଳେଇ ଥିଲେ। କେହିଥରେ ପିଲା କହିଲେ କଁ ଆଣ୍ଟି ପଳେଇଛନ୍ତି ଆଜି ରୋଷେଇ ହବନି ଆଜି ଉପାସ ରହିବାନା କଁ? ଏମିତି କଣ? ମୁଁ ଯାଉଚି, ଯାଉଚି, ଚାଲ ତାପରେ ସେଠୁ ସେ ଆଣ୍ଟି କ ଫୋନ୍ କଲୁ ଆଣ୍ଟିକି, ଆଣ୍ଟି ମନା କଲେ ନାଇଁ ମୁଁ ଯିବିନାଇ। ଗାଁ ରେ କାମ ଅଛି ଆସି ହେଲା, ତାପରେ ପିଲା କଇଲେ ଗୁରୁବାରେ ହେଲା।
ଉଁ।
ଗୁରୁବାର ଟା ପିଲା କଇଲେ ଆଉ ଖାଇବା କଣ? କେମିତି କଣ? ଆଣ୍ଟି ନାହାନ୍ତି। ଆ, ଗୁରୁବାର ଟା ଫୁଣି ବୁଧବାର ହେରିକା କଣ ହେଇଥାନ୍ତା, ଆଉ କିଣି ଆଣିଥାନ୍ତେ କଣ? ମୁଁ, ଆ ହେଡୁ ପିଲା ହେଡୁ କଁ କଲେ ଡିସ୍ ଜାଡି ଦେଲା ଛାଡେ ଏତେ କଥା ନାଇ, ଆମଦ୍ୱାରା ତ କିଛି ହବନି, ଚିକେନ୍ ନେଇଆସଚି ଚିକେନ୍ ରାନ୍ଧବା ଖାଇଦବା। ହେଲା। ହୁ ଗୁରୁବାରଟାରୁ ଚିକେନ୍ ଆଣକି ଫୁଣି କିଏ ରାନ୍ଧିବ, ରାନ୍ଧିଆ ପାଇଁ କେହି ନାହାନ୍ତି, ହେଇଟୁ ମୁଁ ରାନ୍ଧିଲି ଆଉ। ସବୁ ଠିକ୍, ଠାକେ ଥିଲା, ରାଗ ହେଇଗଲା ଜୋରେ ଆଉ। ଏ ଭାଇ ଆଉ କହନି, ସେଦିନ ଯୋଉ କଷ୍ଟରେ ଆମେ ଖାଇଚୁ ଜାଣିଛୁ। ଏମତି ଗୋଟେ ଗୋଟେ ଇନସିଡେଣ୍ଟସ୍ ଲାଇଫ୍ ରେ ଅଛି।
ରାଗ ମାନେ ପୁରା ଏତେ ଜୋରେ ପାତିରେ ଦେଇ ବିି ହେଲାନି।
ମାନେ ଦେଇ ହେଲା ଖାଇ ହେଲା। ହେଲା କିନ୍ତୁ ଯାହା ହେଲେ ରାଗ ଲାଗୁଥିଲା ନର୍ମାଲଠୁ ଅଧିକ ହେଇଯାଇଥିଲା। ନର୍ମାଲ ରାଗଠୁ ଆଉ ଟିକେ ଅଧିକ ହେଇଥିଲା ଆଉ ଖାଇପାରିଲନି ଏମିତି ଆଉ। ବା କହିଲେ ମାନେ କିଛି ତ କହିିବେନି ଆଉ କେହି ତ ନାହାନ୍ତି ନା ବନେଇବା ପାଇଁ ଆଉ ଯାହା ଯେ ଯାହା ଯେମିତି ସେମିତି ଖାଇବା କଥା ଆଉ। କିଛି କେହି କହିଲେନି ବେଶି ଖାଲି ଏଇଆ ଆଉ ଯେ ରାଗ ହେଇଗଲା ଟିକେ ଆଉ। ନିଜ ଗୋଟେ ନିଜେ ରୋଷେଇ କରିଛି ନା ଗୋଟେ ଇଏ ଲାଗିବନି ଭଲ ଲାଗିବ ନା। ଯେତେବେଳେ ନିଜେ ରୋଷେଇ କରିଥିବ ସମସ୍ତେ କହିବେ ହଁ ଭଲ ହେଇଛି ଭଲ ହେଇଛି ସେତେବେଳେ ଭଲ ଲାଗିବ। ଆଉ ଜଣେ କହୁଥିବ ନା ହଁ ଇଏ ଲୁଣିଆ ହେଇଗଲା ରାଗ ହେଇଗଲା ଇଏ ହେଇଗଲା ସିଏ ହେଇଗଲା ସେଇଟା ଗୋଟେ ଖରାପ ଲାଗିବ। ସେଇଆ ସେଇ ସେଇ କଥା ଆଉ। ତମେ ଏବେ କୋଉଠି ଗାଁରେ ନା କୋଉଠି?
ଆଜ୍ଞା ମାନେ କଣ?
ତମେ କୋଉଠି ଗାଁ ଗାଁରେ ନା କୋଉଠି?
ନାଇଁ ମୁଁ ଆମ ଘରେ ଅଛି।
ହଁ ମାନେ ଏଠି କେଉଁଝରରେ?
ନାଇଁ ନାଇଁ କେଉଁଝର ନୁହଁ।
ଆଉ।
ଜଟଣୀରେ।
ଓ ଜଟଣୀରେ ତମ ଘର ଜଟଣୀ।
ହୁଁ ଆମେ ଏଇଠି ରହୁଛୁ।
ଓହୋ ଆମର ଖୋର୍ଦ୍ଧା ବା ମୁ କହିଲି ଆମର ଖୋର୍ଦ୍ଧା।
ଓହୋ ପାଖରେ।
ହଁ ଘର।
ଆଚ୍ଛା।
ଆମେ ରହୁଛୁ ଭୁବନେଶ୍ୱରରେ ନା ମେସରେ।
ଓହୋ ମୋ ଭାଇ ତ ମୋ ତ ପଢ଼ୁଚୁ ନା ତ ସେଥିପାଇଁକା ମୋ ମମି ମୁଁ ଆଉ ମୋ ଭାଇ ଏଠି ମୋ ଭା ମୋ ଭାଇ ସାଇନ୍ସ କରୁଛି ଆକାଶ କଲେଜରେ।
ଓ ତମଠୁ ବଡ।
ମୁଁ ତ ସାନ।
ମୁଁ ତମଠୁ ସାନ।
ହୁଁ।
ଲା ପ୍ଲସ ଟୁ ସରିଲା ବୋଧେ।
ହୁଁ।
ପ୍ଲସ ଟୁ ସରିଲା ଏବେ ଇଏ କରୁଛନ୍ତି ଆଉ।
ଏବେ କଣ କରିବ ସେ ସେ ଭାବ
ଆକାଶରେ ସାଇନ୍ସ କରୁଥିଲେ ପରା।
ହଁ।
ସେ ସେଠି ପଢୁଥିଲେ ଆକାଶରେ ପ୍ଲସ ଟୁ ନା କଣ?
ହଁ।
ଓହୋ। ସେଇ ଜଟଣୀରେ?
ହଁ ତ
ଓହୋ ଏବେ ଆଉ କଣ ପଢିବେ ଆଉ ନା।
ଏବେ ତାକୁ କୁହାଯାଉଛି ନିଟ୍ ପାଇଁ ଟିକେ ପ୍ରିପେୟାର ହବ ବୋଧେ। ବିକଜ ମୁଁ ନିଟ ଦେଇଥିଲି ମୋର ଦିଥର ହେଲାନି।
ନିଟ୍ ଟା କଣ ସହଜ ନା କଣ ସେଇଆ ତ କହୁଛି। ଆଉ ସେଇଆ ତ କହୁଛି ନିଟ୍ ଟା କଣ ଏତେ ସହଜ ନା କଣ ଥରେ ଦି ଥରରେ କ୍ଲିୟର ହେଇଯିବ।
ହୁଁ ମୋର ଥରକରେ ମୋର ଦେଣ୍ଟିଷ୍ଟର ହେଇଥିଲା। ବଟ ମୋର ହେତୀରେ ଏତେ ଇନ୍ତ୍ରେଷ୍ଟ ନଥିଲା। ତ ମୁଁ ଟିକେ ଫୁଲେଇ ହେଇକି କହିଲି କି କି ନାଇଁ ମୁଁ ଆଉ ଥରେ ଟ୍ରାଏ କରିବି ଆଉ ଥରେ ଟ୍ରାଏ କଲାବେଳକୁ ହେଲାନି। ସେକେଣ୍ଡ ଥର ତାପର ଆଜ୍ଞା କହୁନ।
ମୁଁ କହିଲି ଭଲ ପିଲା ଗୁରାକ ଏତେ ଏତେ ବର୍ଷ ପଢି ପଢି ସେ ପାଉନାହାନ୍ତି। ଆଉ ତମେ ପାଇଯିବ ଏତେ ସହଜରେ।
ମାନେ ଯୋଉମାନେ ଭଲ ପଢୁଛନ୍ତି ପୁରା ଏକ୍ସଲେନ ପାଠ ପଢ଼ୁଛନ୍ତି ତାଙ୍କ କଥା କହୁଚି ସେମାନେ ତେ କେତେ ବର୍ଷ ପଢି ପଢି ଯାଇକି କୋଚିଂ ପାଉଚନ୍ତି ସିଲେକ୍ସନ ପାଉଛନ୍ତି ନୀଟ୍ରେ।
ତଯଣେ ଥ ଶୁଣ କଥା ଦି ଧରନ୍ତୁ ଜଣେ ଦେଲା ତତାର ହେଲାନି ସେକେତେ ପାଠ ପଢୁ ବହୁତ୍ ପରିଶ୍ରମତ କରିଥିବନା ତମେ ନିଜେ କୁହ କରିଥିବ। ଦୀଥର ଟ୍ରାଏ କଲାବେଳକୁ ତମକୁ ମିଳିଲାନି ତମସେ ସିଚୁଏସନ୍ ତମେ କେମିତି ଥିବ ମୋତେ ଟିକିଏ କୁହ?
କେମିତି ମୋମନ ଭାଙ୍ଗିଯିବ ଅର୍ଟୋମେଟିକ ଆଉ
ବହୁତ୍ ବହୁତ୍।
ଆଉ କଣ ଆଉ ଯୋଉ ଭଳିଆସେ ପରି ହଁ ହଁବା ପୁରା ଡିପ୍ରେସନ୍। ଆଉ ସିଏ ତମେ ହାଲୋ।
ଆଜ୍ଞା କୁହନ୍ତୁ।
ହଁ ହଉ ରଖୁଛି।
ଆଜ୍ଞା।